ମୁଁ କହିଲି କଣ ଏଇ ଗେଡା ସିମ୍ ପକେଇ ଦେଇଚି।
ହଁ ପା ମୁଁ ଜାଣିଲି ଏଇ ତମକୁ ଏନା ମତେ କହୁଥିଲା ସେ ସାଗର କହୁଥିଲା। ଚିକୁ ତ ପକ୍କା ଅଛନ୍ତି ଆଉ ସିଏ ତ ମାନେ ସବୁ ଖେଳ ଲଗେଇ ଦୋଉଚନ୍ତି ଆଉ।
ତୁ ଭାଇ ତୁ ବି ସେମାନ୍ ତାଙ୍କ ଭିତରେ ତାଙ୍କ ତାଙ୍କ ଲାଗି ଲେ ତୁ ବି ଗେଡ ଉପରେ ମାନେ କୋଉ ଦିନ ହବ ସେଇଟା ମୁଁ ଜାଣିନି କିନ୍ତୁ ଏଇଟା ହବ ସିଓର।
ଆ ଭାବୁ କୁତୁପୁତ ଆସିଲେରି ସି ତ ମାନେ ଗୋଟେ ବେଳକୁ ଘାଣ୍ଟି ଦେବି ପୁରା।
ତତେ କଣ ଲାଗୁଛି ରାହୁଲ କାହା କାହାକୁ ଆଣିବ ରାହୁଲ ର ପିଲା ନାହାନ୍ତି। ନିଜେ ତା ସାଙ୍ଗସାଥି ଦେଖଆ ଡା ପରିବନି।
ସେଇ ଯଦି ବି ଆସିବ ସେଇ ତାକୁ ଆଣିକି ଆସିବ ଯୋଉ ମୁଣ୍ଡରେ ରିବନ ବାନ୍ଧିକି ଭଲ ପ କି ସିଏ ଗୋଟେ ଭଲ ପିଲା ପୁପୁନ ଭାଇ କୁ ଡାକିପରେ ହଁ ପୁପୁନ ଭାଇ ଟା ଭଲ ଖେଳେ
ହଁ ଭାବିଲୁ ଜର ଇଏ ଧାର ମାନେ କୋତ ଆଉ ଯିଏ ବି ହେଲା ଗୋଟେ ଦିଟା ଖଣ୍ଡେ ବଲ ଏକ୍ସଟ୍ରା ଖେଳ ଆଉଟ ହେଇଗଲେ ତାପରେ ଗେଡ ର ଅବସ୍ଥା କଣ ହବ ଯଦି ଭାବିଦେ ବାଇଚାନ୍ସ କେମତି ହେଇଗଲା ସେମିତି କଣ ସବୁବେଳେ ଖେଳିବ ବୋଲେ ଯୋଡ଼ା ନିଜ ଗୋଟେ ବୋଲର ନୁହେଁ କି? ଗେଡ଼ ତାର ଯୋଗାଡ କରିବନିକି ଗେଡ ଶୁଣୁ ଆକଚୁଆଲି ଗେଡ ଟା ପୁରୁଣା ପିଲା ହୁଁ ସିଏ ବହୁତ ପୁରୁଣା ପିଲା ତାପରେ ସିଏ ସମସ୍ତଙ୍କୁ ମାନେ ତେଲେଇଲା ଭଳିଆ କଥା କୁହେନି ମୋ ଭାଇ ସେଇ କଥା ମୋ ଭାଇ ଇଏ ସିଏ ନାଇଁ କାନଦି ଖେଳ ଆଙ୍କ ପଟେ ଖଳିବ ଜଟି ଜାଜି ପଟେ ଖେଳିବ
ନା ନା ନା କେମିତି ତମେ ସବୁ ଅବାହ କଥା କୁ କାହ୍ନା ହଉଛି ଆଙ୍କ ପ
ତୁ ବୁଝୁନୁ ତୁ ବୁଝୁନୁ କାହ୍ନା ର ସତ୍ୟରେ ଏମାନେ ସାଙ୍ଗ। ତ ଏମାନେ ଖେଳିବେ ତାପରେ ଇଏ ବି ଡାକିବନି କି ରାଉଳ ଡାକିବନି କି ପୁପୁନୁ ସେ ଯୋଉ ଆଉ ଯେତେ ସବୁ ହେଲା ପୁପୁନୁ କଣ ଖରାପ ଖେଳେ?
ହଁ ମତେ କାହିଁ ଲାଗୁଛି ତାଙ୍କ କୋତେ ଯୋଉ ଅଛି କୋତେ
ହୁଁ ମତେ ମତେ କୁ ତ କିଛି ପିଟି ପାରିବନି ମତେ କାହିଁ ଲାଗୁଛି ଷ୍ଟ୍ରଙ୍ଗ ଟିମ୍ ଟା ଆଙ୍କର ହବ। କାହା କୁ କହିଲୁ ରାହୁଲୁ ର ଯେତେ ଗେଡ ଯେତେ ଯୋଡ ପିଲାଣୁ କିନ୍ତୁ ଗେଡର ବହୁତ ଚିହ୍ନା ଅଛନ୍ତି। ସେ ଆଚୁଆଲି ଭାଇ
ଠିକ୍ ନାଇଁ ବେ ସେ ଭଲ ଟୁର୍ଣ୍ଣାମେଟ ପରେ ସବୁ ବାଛି ବାଛି ଟୁନାଣ୍ଟନ ପରିଡା କୁ ଡାକି ଦୋବୁ।
ଖାଲି ସବୁବେଳେ ଟୁର୍ଣ୍ଣାମେଣ୍ଟ ପ୍ଲେୟାର ବୋଲି କଣ ଖବବେ ଜିତଥା ନା ନାଇଁ ପାକିସ୍ତାନ ଏତେ ମାନେ ଖରାପ ଟିମ୍ ହେଇକି ବି ତା ପାଖରେ ଗୋଟେ ୱାର୍ଲ କପ୍ ଅଛି ଗୋଟା ମନେ ଲତା କାହାକୁ ହାଲକାରେ ନବା ଠିକ କଥା ନାହିଁ।
ହୁଁ।
ସେଇ କଥା କିଏ କହିବ ଗେଡ ହାରିଯାଇପାରେ। ଆ ଗେଡ଼ ଯୋଉ ମାନେ ଖାଲି ଫଁ ଫଁ ହୋଉଛି ମାନେ କିଛି କଥା ପାଇଲାନି ଯକି କୁଆଡୁ କଣ କଥା ଆଣିକି ସେଇ କଥା ଗପୁଛି। ଇଏ କି ଲଜିକ ଆରେ ତୁ ଗୋଟେ ଟପିକରେ ଗୋଟେ ଗପିବୁନା ନା ଆଉ। ଭାଇ କିଛି କଥା ପାଇଲାନି ଭାଇ ସେ ପୁରୁଣା ଦୋଷ ତାର ମନେ ପକାଉଛି ତୁ ମତେ ବଲଗାଇ ସେମିତି ଦେଲୁ ସେଦିନ ତୁ କାହି କାନ୍ଦିକି ମତେ ଏଥା କହୁଥିଲୁ। ଆରେ କିି ଫଲତୁ କଥା ମ୍ୟାଥରେ ସେମିତି ହୁଏ। ହେଲା ତୁ ଏମିତି ଗୋଟେ ତୁ ମାନେ ତୋ ଧରେ ଏତେ ଆଗ ପ ଯାଉଚି ଆମକୁ ବି ଦେଖୁନ ଆମେ ବସିୁଥିଲେ ତମେ କାଇହିଁ ଖେଳୁନ ତମେ କାଇହିଁ ହାଲିଆ ହେଇଯାଉଛ।
ଆରେ ଭାଇ ତମ ପିଲା ଦିନେସ ଗଲା ଦି ଗୋର ମେଡନ ଖାଇଦେଇ ଆସିଲା କଣ ଖେଳିଲା ଆଉ ତିରିଶ ରନ ରହିଲା କଣ ଖେଳି କି ଲାଭ କଣ? ମୁଁ କ୍ୟାପ୍ଟେନ ହେଇଛି ମୋ କଥା କି ଶୁନାହାନ୍ତି ମୁଁ କାହିଁ ଖେଳିବି।
ସେଇ କଥା ଆମେ ଖେଳିକ ବି ଆମର ଇଚ୍ଛା ହଉନି ଖଳିବାକୁ ଆମ ଇଚ୍ଛା ହେଲେ ଆମେ ଖେଳିବୁ ଇଚ୍ଛା ନହେଲେ ଖେଳିବୁନୁ ତା ବୋଲି କଣ ଆମେ ଦାଇନା ହଁ ଆମ ଇଚ୍ଛା ହଉନି ଆମେ ଖେଳିବୁ। ସେଇ କଥା ନାଇଁ ମୋର ଫିଲ୍ଡିଙ୍ଗ ଗେଡ ଏମିତି ଭାରି ଫ ମୁଁ କହୁଛି ଗେଡ ଏମ ଭାରି ଭଲ ଫିଲଟରଟା ଚାଲ ଦେଖିବା।
ସେ ସିବା ଗଳାଏ ମାନେ କଣ କହିବି ପି-ପି-ପିଚା ତଳୁ ଗଳାଏ। ଆଉ ସିଏ ଗୋଟେ କହିବ ଆମକୁ ତମେ ଗଳ ଗଳଉଛୁ ଗୋଟେ ଧରି ପାରୁନ।
ହଁ ସେଇ କଥା, ସିଏ କଣ କହିବ ଆମକୁ?
ହୁଁ।
କଥା କହୁଛୁ କିଛି ନ କଲା ବେଳକୁ। ଛାଡ ତା କଥା କହି କିଛି ଲାଭ ନାହିଁ, କିନ୍ତୁ ଯଦି ବି ମ୍ୟାଚ ପଇଲା ଯଦି ମ୍ୟାଚ ପଇଲା ମୋ ହିସାବରେ ୟାଙ୍କ ଟିମଟା ଜିତିବ ରାହୁଲ ଟିମଟା।
ହ ଆରେ ହଁ କିନ୍ତୁ ଏତିକି ଜାଣିଥା ଯଦି ରାହୁଲ ଏ ଶୁ କୁ ଆଣିିଦେଲା ତାହାଲେ ଗୋଟେ ଭଲ ଲାଗିବ, କଣ୍ଟେଷ୍ଟ ହବ।
ଶୁଭୟ ତ ମୁଁ ବି ଚାହୁଁଛି ରାହୁଲ ପଟେ ହିଁ ଖେଳିବ ଗେଡ଼ ପଟେ ସେ ଜମା ଖେଳିବନି। ଗେଡ ପଟେ କେମିତି ଖେଳିବ ଗେଡ ର ପିଲା ହଉ ନାହାନ୍ତି, ଗେଡ଼ ସଫିସେଣ୍ଟ ପିଲା ଦେଖ ଗେଡ ଯ-ଯଦି କହୁଛୁ, ସେ କଙ୍କଡାକୁ ଶୁଣୁ ହଁ ଗୁରୁ ଶୁଭୁଛି ଏମାନେ ଘ୍ରାଉଶଡ ପାଇଁ ହେଇନାହାନ୍ତି। ବୁଝୁଛୁ ତୁ ଖାଲି ମୁଁ କହୁଛି ସେଇ ଯୋଉ ସ୍ଲିପଟା, ଗୋରୁ କଥା କହୁଛି ସ୍ଲିପ ଟା ଲଙ୍ଗନ ଟା ଆଉ ଆମର ଏଇ ଯୋଉ କଣ ତାକୁ କହନ୍ତି? ଏଇ ଯୋଉ ସାଇଟ ରେ ଯୋଉଟା କଣ ତାକୁ କଣ କହନ୍ତି? ପଏଣ୍ଟ ରେ ଏଇ ଯୋଉ ତିନିଟା ଜାଗାରେ ତୁ ଖାଲି ଫିଲଡର ଜଗେଇ ଦେ ଗୁରୁର ରନ୍ ବାହାରିବନି। ସେ ଖାଲି ପ୍ରତ୍ୟେକରେ ସେ ସର୍ଟକଟରେ ରନ୍ ଖୋଜିବାକୁ ଟ୍ରାଏ କରେ। ତାର କଭର ନାହିଁ ସଟ। ଗୁରୁ କଣ ଭାଇ ଛୁଆଟା ବେଳୁ ମୁଁ ତାକୁ ଖେଳୁ ଦେଖି ଦେଖି ଆଇଛି କେମିତି ଖେଳେ କଣ ଖେଳେ। ଏଇ ଖାଲି ଏଇ ମାନଙ୍କ ସହିତ ଖେଳ ଟିକେ ଶିଖି ଆଉ ଟିକେ ଭଲ ଫିଲ୍ଡିଂ ଛି ନହେଲେ ତା ଖେଳ କଣ ମୁଁ କ ଜାଣିନି, ଗୋରୁ ସୁଦୁ ଖାଲି ଫୋପଡା ତାର କିଛି ନାହିଁ। ବୋଲିଂ ଭଲ କରେ, ବ୍ୟାଟିଂ ନାହିଁ ତାର, ସୁବୁଜର ବ୍ୟାଟିଂ ନାହିଁ। ବୋଲିଂ ଭଲ କରେ। ତାପରେ ବି ବହୁତ୍ ବଡ ବଡ ମ୍ୟାଚରେ ସୁବୋଧି ଚାଲେନି, ଆମର ହେଇଥିଲା ଆମକୁ କହୁଛି ଆମର ତୁ ଖେଳୁନଥିଲୁ, ଏ ଯାତ୍ରା ପରେ ହେଇଥିଲା ଗୋଟେ ଟୁର୍ଣ୍ଣାମେଣ୍ଟ ଆମ ପିଲା ଆଉ ଆମର ବଡ ବଡ ପିଲାଙ୍କୁ ଆମେ ଡାକିଥିଲୁ ଖେଳିବା ପାଇଁ ଛକା, ଚୌକା। ଓପନିଂରେ ଓପନିଂ ରେ ଗଲେ ଆମର କିଏ କହିଲୁ ଚିକୁ ର ଆଉ ଆର। କର ହାପିର ଓପନିଙ୍ଗ ଗଲେ, ହେଲା? ଭାଇ ମୁଁ ଭାବୁଥିଲି ଚିକୁ କଣ ଏତେ କ୍ଲବ ଯାଇଛି, ଏତେ ଖେଳିଛି ହେଲା ଭଲ ଖେଳିୁଥିବ। ଭାଇ ପୁରା ଅଣ୍ଡିରେ ଆଉଟ୍ ହେଇଗଲା, ଶୁନ। ତାରେ ମୁଁ କହିଲି ଭାଇ ତୁ ଏମିତି କଣ ଏହେ ଜୋର ପକେଇଦେଲା ୱିକେଟକୁ ପକେଇଦେଲା, ଆଉ ତୋତେ ଟୁର୍ଣ୍ଣାମେଣ୍ଟ ଲାଗିଛି ତତେ କଣ ଧୀରେ ବଲ୍ ପକେଇବେ, ନା ତତେ ମାରିବାକୁ ଦେବେ?
ହଉ ଛାଡ ସେ କଥା ଛାଡ ତମେ ଆଉ
ତାପରେ ତାପରେ ଶୁଣୁନୁ କଣ ହେଲା, ମୁଁ କହୁଛି ଶୁଣୁ। ତାପରେ ମ ଚିକୁ କଥା, ଆରେ ତୁମ ଏଇ ଗୋଟେ ଗୋଟେ କଥା ଶୁଣି ସାର ତାପରେ କହିବୁ ଆଉ ହେଲା, ମାନେ ଓପନିଂ ହେଲା ନା ତାପରେ ମୁଁ ଥାର୍ଡ ନମ୍ବରରେ ମୁଁ ଆଇଲିି ହେଲା। ମୁଁ ସେଇ ସ୍କୋର ମାରିଥିଲି, ତାପରେ ପିଲା ଯେହେତୁ ସଟେଜ ହେଲେ, ଯେ ଜୀବନ ହଁ ଜୀବନ ସାଙ୍ଗେ ସାଙ୍ଗେ ଡାକିଲା ଆକୁ ସୁବୁଧି କିି ଭାଇ ସୁବୁଧି ଫାଷ୍ଟ ବଲ ରେ କ୍ୟାଚ୍ ଆଉଟ୍ ହେଇଗଲା।
ସୁବୁଧି ଟା କଣ ବ୍ୟାଟିଂ କରେ, କିନ୍ତୁ ସୁବୁଧିଟା ଗ୍ରାଉଣ୍ଡ ସେଟରେ ଭଲ ପକେଇବ।
ବୋଲିଂରେ ଚାରିଟା ମାଡ ଖାଇଲା, ଚାରିଟା ଯାକ ବଲ୍ ପକେଇଲା ଚାରିଟା ଯାକ ଛକା, ତାପରେ କହୁଛି ମୋର ବୋଲିଂ ହଉନି। ତୁ ଯଦି ବଡ ବଡ ମ୍ୟାଚରେ ତୁ ବୋଲିଂ କରିପାରୁନୁ ନା ତ ବଟିଂ କରିପାରୁନୁ ସୁନରେ ଆଉଟୁ ତତେ ଏତେ ଭରସା ଆମେ ଡାକିଲୁ ତୁ କଣ କଲୁ ଆଉ ମନେ ରଖ ସେଇ ମ୍ୟାଚ ମୁଁ ଏକା ବାଡ଼େଇ ଥିଲି କେତେ କହିଲୁ ତେସ୍ତରୀ ହେଲା ଟୋଟାଲ ସ ଟୋଟାଲ ସ ସ୍କୋର ହେଇଥିଲା ଶହେ ଚଉରାଅଶୀ କିନ୍ତୁ ତଥାପି ଆମେ ସେ ମ୍ୟାଚ ହାରିଗଲୁ ବୋଲିଂ ଖରାପ କରିବୁ। ଭାଇ ପ୍ରତି ଓଭରରେ ପାଞ୍ଚଟା ଚାରିଟା ଛଅଟା ଲେଖାଏଁ ମାଡ଼େ ଖାଇବୁ କୋଉଠି ଜିତିବେ? ଛକା ଚୌକା ମ୍ୟାଚରେ ଭନ୍ସା ସେଟ୍ ହେଇଗଲେ ଶଇଲା। ମୋଟା କଣ କି ମତେ ରନ ଆଉଟ କରିଦେଲେ, ନହେଲେ ମୁଁ ଆହୁରି ବାଡେଇଥାନ୍ତି। ତାପରେ ମୁଁ ଭାବଥିଲି ଜୀବନଟା ବି ଖେଳିବ ଜୀବନଟା ସେଇ ତିରିଶ ପଇଁତିରିଶ ରେ ସିଏ ବି ଆଉଟ ହେଇଗଲା। ରଞ୍ଜନ ତ ଗୋଟେ ଛକା ହିଁ ମାରି ପାରୁନି ତା ବ୍ୟାଟ ବୁଲିଲା ବେଳକୁ ଖାଲି ଚାରି ବି ହଉ
ହ
ତାପରେ ଗୋଟା ଗଟାତ ସବୁ ଗଳିଗଲେ ତାଙ୍କ ପିଲା ଭାଇ ବହୁତ ମଜବୁତରେ ଖେଳିଲେ ତାଙ୍କ ଡାକୁ ଥିଲି ସିଏ କଣ କ ବଡ ପିଲା ଦି ଚାରଟା ଡାକିଦବୁ ସେମାନେ ଖେଳି ଚାଲିଲେ ଆଉ ହଉ କଣ କହୁଥିଲୁ କହୁନୁ?
ମୁଁ କହୁଥିଲି ଆଜି କଲେଜ କେତେବେଳେ କ୍ଲାସ ହେଲା କଣ ହେଲା କଲେଜ କଥା କୁହ? ଆଉ ଆଜି ତ ମୁଁ ଯାଇଥିଲି କଲେଜ ଶୁଣୁନ ଆଜି ମୁଁ ଯାଇଥିଲି କଲେଜ ଗୋଟେ ପିଲାଟେ ତା ଆଜି ବାୟ ଖାତା ସବମିଶନ ଥିଲା ନା ମୁଁ ଜାଣିନି ଗୋଟେ ପିଲାଟେ ବାୟ ଖାତା ଆଣିନି ଭାଇ ତାକୁ ଯୋଉ ଗାଳି ତାକୁ ଆଣ୍ଠେଇ ମାନେ ତାକୁ କହିଲି ବେଞ୍ଚ ଉପରେ ଠିଆ ହଅ କାନ ଧରିକି।
ମାନେ ତମର ଏ ତମର ଏବେ ବି ମାନେ ସେମିତି ଚାଲିଛି।
ଏବେବି ଆଗ ମାନେ ଟିଚର ଭରି ବହୁତ ଷ୍ଟ୍ରିକ ଅଛନ୍ତି।
ଏହେ ଏଇରା ଉଠେଇ ଦବା କଥା ଛୁଆ ଗୁରାଙ୍କୁ ଗୋଟେ ଏମିତି ଗୋଟେ କଣ ଗୋଟେ
ଛୁଆ କଣ ଦ୍ଵାଦଶ ହେଲାଣି ସତର ଅଠର ବର୍ଷ ଛୁଆ
ହଁଁ ହଁ ସର୍କ ସତର ଅଠର ବର୍ଷର ଛୁଆଙ୍କୁ ତମେ ଗୋଟେ ବେଞ୍ଚ ଛିଡା କରିବ ତାଙ୍କର ବି ଗୋଟେ ମାନେ ଗୋଟେ ଇଜ୍ଜତ ଅଛି ନା ନହେଲେ ଆଉ କଣ ଏତେ ଛୁଆ ସାଙ୍ଗସାଥିଙ୍କ ଆଗରେ ଗୋଟେ ସମସ୍ତେ ଏବେ ସିନା କିଛି କହିବେନି ଯେତେବେଳେ ସବୁ କ୍ଲାସରୁ କଣ ବାହାରେ କଥା କଥାରେ କହିଦେଲେ ତାକୁ ମାନେ ଗୋଟେ ଇନସଲର୍ଟ ଲାଗିବନି। ଏଇଟା କଣ ଠିକ ହଉଛି ଠିକ ହଉନି ଏଇଟା।
ହଁ ଏମିତି କଲେ ତାକୁ ଖରାପ ଲାଗିଲା ବସିକି ଲାଷ୍ଟକୁ କାନ୍ଦିଲା କାନ୍ଦିଲା ଆମେ ବୁଝା ବୁଝି କଲୁ ଚଳିବ ଏମିତି ହୁଏ। ଆସେ ଟିଚର ଟା ଭରି ବ ଅବାଗିଆ ଟିଚରଟା ଆମେ ତାକୁ ଡିରିକି ରୁହ ଆମେ ଯାହା କହିଲେ କଥା ମାନିଦଉ ଆ ଜାଣିଛି ପା ପାଗଲ ଟା କିଛି କିଛି କଣ ହବ ସାଙ୍ଗେ ସାଙ୍ଗେ ଇଆଡ଼େ ସିଆଡେ ହବ ସେ
ଚିକୁଙ୍କ ଟିଚର ବି ସେଇ ଭଳିଆ ଚି -ଚିକୁଙ୍କ ଟିଚର ବି ସେ ସେଇ ଭଳିଆ ସେ କଣ ଜାଣିଛୁ ତାଙ୍କ ଟିଚର ତାକୁ କହୁଛନ୍ତି ଆଉ ମ-ମତେ ଯୋଉଠି ଦେଖୁଛି ସେଇଠି ମୁଣ୍ଡିଆ ମାରେ। ଆରେ ଇଏକି କଥା?
ବିଶ୍ୱାସ କରିବନି ତମ ଟିଚର ସେଇଆ କହୁଛନ୍ତି ଏ ଦଶମ ଶ୍ରେଣୀରେ ଫିଜିକ୍ସ ଟିଚର ଅ ଦଶମ ଶ୍ରଣୀ ଫିଜିକ୍ସ ଟିଚର ଥିଲା ଆମର ପୂର୍ଣ୍ଣ ସାର ବୋଲି ଚନ୍ଦା ହେଇକି ଦେଖିଛ?
ନା ମୁଁ ଦେଖିନି ଶୁଣିଛି ପୂର୍ଣ୍ଣ ସାର୍
ପୂର୍ଣ୍ଣ ସାର ହଁ ଆମ ଏଇ ଜଗନ୍ନାଥ କଲୋନୀ ଲେନ ଟୁରେ ରହନ୍ତି।
ହଁ କହ।
ଆରେ ବିଶ୍ଵାସ କରିବନି ତାଙ୍କୁ ବାଟରେ ଦେଖିଲା ବେଳକୁ କୁଆଡେ ଯାଉଥିଲେ ବାଟରେ ଦେଖାହେଲି ସେମିତି ବାଇକ ଚଲଉଥିଲେ ମୁଣ୍ଡିଆ ଟେ ମାରିଲି ହାତ ଟେକୀକି ସାର୍ ଭାଇ ଘରେ କହି ଚନ୍ତି ଆଉ ସ୍କୁଲରେ ଆସିକି କ୍ଲାସରେ କହୁଛନ୍ତି ଆଉ କାଲି ମତେ କିଏ ଦେଖଥିଲା ମୁଣ୍ଡିଆ ମାରୁଥିଲା ତୁ ଆରେ ମୁଁ ବା ବାଟରେ ଘାଟରେ ଯୁଆଡେ ଦେଖୁଛ ମୁଣ୍ଡିଆ ମାରୁଛ ଏମିତି କରି ମତେ ଗାଳି କଲେ ମୁଁ କହିଲି ଭା ଭଳୟିକ ଜମାନା ।
ମତେ ଗାଳି କଲେ ଭାଇ ଶୁଣୁନୁ ମାନେ ଚିକୁର ମୋର ବାଟରେ ଯାଉଛ ହେଲା ସେ ଚିକୁଙ୍କର ଯୋଉମାନେ ରହିଲେ ଏଚୋଡି ମାନେ ତାଙ୍କର ଯୋଉମାନେ ହେଡ ରହିଲେ ତାଙ୍କ ପଢିଆରେ ସେ ଦେଖିଲେ ଚିକୁ କୁ, ଚିକୁ କୁ ସେ ମୁଣ୍ଡିଆ ମାରିଲେଣି ମାନେ ଯେମିତି ଇଗନୋର କରିବା କଥା ସେମିତି ଆମେ ପଳେଇଲୁ। ତ-ଅ-ଅ-ଅ ସେ ଟାର୍ଗେଟ ରଖିଛନ୍ତି ଚିକୁ କୁ ହେଲା। ଚିକୁ ଯେମିତି କ୍ଲାସ କୁ ଗଲା, ତାକୁ କୁହନ୍ତି ତୋ ନା କଣ? ସେ କହିଲା ନାଇ ମୋ ନା ଚନ୍ଦ୍ରଭାନୁ। ନା-ଆ-ଆ-ଆ ତୋର ବୁଦ୍ଧି ସୁୁଦ୍ଧି ଅଛି ମୁଁ କିଏ, ନା ଆପଣ ଏ ଚୋ ଡି। ହେଲା ବାଟରେ ଯାଉଥିଲି କାଇଁ ତୁ ମୁଣ୍ଡିଆ ମାଇଲୁନୁ, ଶୁଣ ମୁଁ ବାଟରେ ଗଲେ ସମସ୍ତେ ମୁଣ୍ଡିଆ ମାରିବ ଯିଏ ମୁଣ୍ଡିଆ ନ ମାରି
ଆ ବଢିଆ ଆଉ ତାଙ୍କୁ କହୁନ ତାଙ୍କ ଅଫିସ ଚାମ୍ବର ସାଇଡରେ ଗୋଟେ ପେ-ଅ-ଅ-ଅ କାଗଜ ମାରିକି
ଚିକୁର ତାପରେ ଚି ତାକୁ ମାନେ ଏମିତି ଡରି ଯାଇଛି ବାଟରେ ଘାଟରେ ସେ ଯୋଉଠି ଥାଆନ୍ତୁ, ରାସ୍ତାରେ ପଛେ ଗାଡି ଚାଲିଥାଉ ଡାକିକି ମୁଣ୍ଡିଆ ମାରିବ ମ୍ୟାମ୍ ଏଇଠି। ହଁ ମାରିବେ କଣ ସେଥିରେ କଣ ଅଛି। ଅଛି ସେତ ସେଇଭଳିଆ ହଉଛନ୍ତି ଆଉ। ମୁଣ୍ଡିଆ ମାର ବୋଲି ସେ କହୁଛନ୍ତି ଆଉ ତମେ ତ ମୁଣ୍ଡିଆ ମାରିବ ଆଉ ଯିବ କୁଆଡେ।
କଣ କରିବା ଆଜି କାଲିକା ଟିଚର ମାନେ ଗୋଟେ ଗୋଟେ ସବୁ ଏମତି ଥାଆନ୍ତି ଯୋଉମାନେ-ଏ-ଏ-ଏ କହନ୍ତି ଏମିତି କାମ ସବୁ ମାନେ କଣ କହିବି ମୂର୍ଖ କହିବୁ ତ ହବନି କଣ କହିବ କେଜାଣି ଆଙ୍କୁ।
ଆଉ ଛାଡ ହଉ ମୁଁ ରହୁଛି। ଆଉ କେତେବେଳେ କଲ୍ କରିବି ଆଉ।
ଓହୋ ଆଉ ଆଜି ଖେଳ କେତେ କଣ ହେଲା?
ନାଁ ମୁଁ ଖେଳିବିନି। ମୁଁ ଆଜି ଘରେ ରହିବି।ନାଇ ଆଜି ଘରେ ରୁହ ବାହାର କୁଆଡେ ଯାଉନି ଖରା ହେ